ହ୍ୟାଲୋ
ହ୍ୟାଲୋ।
ହ୍ୟାଲୋ। କଣ କରୁଛନ୍ତି? ଆଜ୍ଞା। କରୁଛନ୍ତି। ହାଲୋ।
ହୋଇଛି। ହ୍ୟାଲୋ।
ଆଜ୍ଞା ସବୁଚି।
ହଁ ହଁ ଶୋଇଚି ଶୋଇଚି।
ଆଚ୍ଛା ଖାଇଲେଣି?
ଖାଇନି ଖାଇବି ଆଉ
କ ପାଇଁ ଏତେ ଲେଟ?
ଖାଇନି ଖାଇବି ଆଜି ବିରିୟାନୀ ଦଉଛନ୍ତି ତ ଯିବି ଖାଇବି ଆଉ।
ଆଚ୍ଛା।
ଆପଣ
ହଁ ମୁଁ ଖାଇସାରିଲିଣି।
ଓ କଣ ଖାଇଲେ?
ଭାତ ଡାଲି ତରକାରୀ ଭଜା
ଆଜି ବହୁତ ଗରମ ହେଉଛି ନା।
ନାଇଁ ଆମ ଆଡେ ଏ ତେ ସେତେ ଗରମ ହଉନି ଆଜି ଟିକେ ଚଳିବ।
ଓହୋ ନାଇଁ ଆମର ତ ଗରମ ହଉଛି।
ଆଚ୍ଛା ବର୍ଷା ହଉନି କି?
ବର୍ଷା ହେଇଥିଲା ଦି ଦିନେ ପୂର୍ବରୁ ଆଉ ହେଇନି। ତ ଗରମ ଟା ପୁଣି ହଉଛି। ଟମର କମ ଏସି ରୁମ କି?
ହଁ ତୁମର।
ଏ ଆଉ ତମେ ଗରମ କେମିତି ଜାଣି ପାରିବ ଯେ?
ଯି ମୁଁ ବାହାରକୁ ବି ତ ଯାଉଛି ନା ତ ଜଣା ତ ପଡିବ।
ହେଲେ ବି ରୁମ୍ ରେ ଯୋଉ ଗରମ ଟା ବାହାରେ ସେତିକି ଗରମ ନୁହଁ। ତମେ କଣ ଏ ଖରା ବେଳେ ଯାଉଥିବ କି?
ହଁ ମୁଁ ଏବେ ତ ଖାଇବାକୁ ଯାଇଥିଲି ବାହାରକୁ ତ ଜଣା ତ ପଡିବ ସେତେବେଳେ।
ତମେ କେତେ ବାଟେ ଯାଇଥିଲ ଚାଲି ଖରାରେ
ଏକ କିିଲୋମିଟର ଭଳିଆ।
ଏକ କିଲୋମିଟର ଖରାରେରେ ଏତେ ବାଟ ଚାଲ
ହଁ ଟିକେ ବାହାରକୁ ଖାଇଯିବାର ଥିଲା ତ ଯାଇଥିଲୁ। ତୁମର କଣ ଖାଇବା ପାଖରେ କି?
ହଁ ପାଖରେ। ତ ଯାଇଙ୍କି ଖାଇଦିଅ। ଏକ କିଲୋମିଟର ପାଇଁ ତମେ କାଲି ଯାଅ ଚାଲି ଚାଲି ଖାଇବ ବୋଲି
ନା ଆଜି ପଳେଇଥିଲୁ ଟିକେ ଇଚଛା ହେଲା ଦୂରରେ ଖାଇବାକୁ ଆଉ।
ଓ ହୋ।
ହୁଁ।
ଭଲ। ଆଉ କୁଆଡ ବୁଲାବୁଲି କରିବାକୁ ଗଲ?
ଯାଇଥିଲି ରିସେଣ୍ଟଲି ରାଉରକେଲା ଆଉ ଆପଣ?
ନାଇଁ ମୁଁ କୁଆଡେ ଯାଇନି।
ଓହୋ ପସନ୍ଦ ତମକୁ ବୁଲିବା ନା ପସନ୍ଦ ନୁହଁ?
ହଁ ପସନ୍ଦ।
ହୁଁ। ଆଉ ହବି କଣ ତୁ ମୋର?
ହଁ ବି ଆଗରୁ ଥିଲା ଏବେ କିଛି ନହିଁ।
ଆଗରୁ କଣ ଥିଲା?
ଥିଲା ଏମିତି ଆଉ କ୍ରିକେଟ ଖେଳିବା ଆଉ ଗାନା ଶୁଣିବା ଆଉ ହ ଏମତି ବାହାରେ ବୁଲିବା।
ଆଉ ଏବେ କଣ ପାଇଁ ନାହିଁ?
ଏ ବଉ ଭଲ ଲାଗୁଣି।
କଣ ପାଇଁ ଏମିତି କଣ ହେ ଲ ଯାାଉ ଭଲ ଲାଗୁନି?
ଏମତି ହଉ ବଡ ହେଲୁ ଲାଇ ପ୍ରେସର ଆସିଲା ସେଥିପାଇଁ ଆଉ।
ପ୍ରସର ଆସିଲେ ହବିକୁ ତ ଛାଡି ଦିଅନ୍ତିନି।
ହଁଲେ ଏମତି କଣ ହେଲା ଯେ ଜୀବନ ଆଉ କିଛି ଇ୍ଛା ହେଲାନି କଣ ଲାଇ ଟେ ଭଲ ଚାକିରି ଫକିରି କରିକି ପଢାପଢି କଲେ ଚାକିର ଫକିରି କଲେ ସେଟ ହେଲେ ଭଲ।
ତୁ ପଢାପୁଢି ଠିକ ସେ କରୁଛ?
ନାଇଁ କରିବୁ ବୋଲି ଭାବୁଛି ହେଲେ କରିପାରୁନି।
କର ଆଉ ନିଜର ହବିସ୍ କୁବି ଛାଡ଼ ନା ଆଉ କେଉଁଥିପାଇଁ
ଏମିତି ଆଉ କୋଉଥିପାଇଁ ନୁହଁ ବସ୍ ଖାଲି ଇଚଛା ହେଲା ମାନେ ମତେ ଛଁ ହ।
ଆଚ୍ଛା।
ଇଚଛା ହେଲେ ତୋଡିିକ କିଏ ଜଣେ ଛାଡିଦବ।
ତ ପାଠ ପଢ଼ ଠିକ୍ସେ କ୍ୟାରିଅର ଉପରେ ପୁରା ଧ୍ୟାନ ଦିଅ ବାକି ସବୁ ସାଇଡ଼ କରିକି।
ଆ ଏମତି ବି ନହିଁ କି ପୁରା ବହୁତ କିଛି କରିବାର ଅଛି। ଏମତି ସବୁ କିଛି ଭିତରେ ଖୁସି ବି ରହିବାର ଅଛି।
ହୁଁ।
ହଁ ହେଇଯିବ ହେଲେ ଖୁସି ବି ତ ଦରକାର ନା।
ହଁ ସେଇ ଖୁସି ବାଲା ଜିନିଷ ତୁମେ ଛାଡିଦବା ଆଉ ଇଚ୍ଛା ହଉନି କହୁଛ ନିଜର ମଣିଷର ଗୋଟେ ହବି ରହିବା କଥା ମଷ୍ଟ।
ଏମିତି କିଛି ନାଇଁ।
ନାଇଁ ଏଇଟା ସତ କଥା କି ଗୋଟେ ମଣିଷର ଗୋଟେ ହବ ବି ରହିବ କଥା କି ଧର ଲାଇଫ ପୁରା ବହୁତ ଖରାପ ଚାଲିଛି ତେଣୁ ଗୋଟେ ଏମିତି ଜିନିଷ ଥିବା କଥା ଯୋଉଟା କି ଯୋଉଟା କଲେ ସେ ଯୋଉଟା କଲେ ସେ ଅଟଲିଷ୍ଟ ଟିକେ ଖୁସି ସେ ବାକି ସବୁ। ଏସକେପ କରିବ ସେମିତି ଗୋଟେ ହବି ରଖିବା କଥା।
ଯେ ଟାଇ ଦଉ ଦଉ ଆଉ ସବୁ କିଛି ବିଗାଡି ଯିବ ସୋ ଯାହେନା କହିଲି କି ସେ ସବୁ ଜିନିଷକୁ ଟାଇମ୍ ଦଉ ଦଉ ନିଜ ଖୁସି ଜିନିଷ ବିଗାଡ଼ି ଦବ।
ତ ସେଇଟା ନିଜର ହିଁ ଖୁସି। ତୁମର ହବିକୁୁ ତୁମେ ଟାଇମ୍ ଦବ ସେଟା ତୁମର ନିଜର ହିଁ ଖୁସି। ତୁମେ ନିଜକୁ ଟାଇମ୍ ଦଉଚ, ଆଉ ନିଜକୁ ଟାଇମ୍ ନ ଦେବା ଚକରରେ ଯଦି ଆଉ କିଛି ଏଠି ଛୁଟୁଛି ହେଲେ ଚଳିବ, ନିଜ ସହିତ
ସେମିତି ନାହିଁ। ଦେଖ ନିଜକୁ ତ ଟାଇମ୍ ସେଇଟା ଠିକ ଅଛି ଯେ ହେଲେ ହେ ଯାହାକୁ ଦର କାର ବି ଯୋଉ ଖୁସି ଜିନିଷଟା ହେଇଟା ପାଇଁ ତ ଟାଇମ୍ ବି ଦଉଥୁବ ନା, ତ ସେଇଥିପାଇଁ ଯଦି ଠିକ ଅଛି ଠିକ୍ ଅଛ
ତ ସେଇଟା କହୁଚି, ଖୁସି ଜିନିଷକୁୁ ଟାଇମ୍ ଦିଅ। ଖୁସି ଜିନିଷକୁ ଟାଇମ୍ ଦିଅ ହି
ତ ସେଇଟା ତ କହିଲି, ସେ ହବି ଦେଖ ଜଣେ କେବେ ବି ନିଜର ଖୁସି ଜିନିଷ କେବେ ଛାଡି ହଉନି। ଯଦି ତାଠୁ ଖୁସି ତାକୁ ନ ମିଳୁଛି ଏଇଟା ତ କହୁଛି।
ଥରେ ଥରେ ଲାଇଫ ର ଭାଗା ଭାଗିରେ ଛାଡି ହେଇଯାଏନ୍ତି। ସେଇଟା ମୁଁ ବୁଝୁଥୁଲି ଆଉ। ହୁଁ
ନାଇଁ ଶାନ୍ତ ନୁହଁ। ଏମତି ହିଁ କି ହଁ ସେ ସବୁରୁ ଅଧିକ ଅଁ, ଖୁସି ମିଳୁଛି ତ ହଁ ସେ ସବୁ କଣ ହିଁ ଦରକାର। ବୁଝିଲ।
ଆଉ ତୁମ ହଷ୍ଟେଲ୍ ର ଖାଇବା କେମିତି? କଣ କହୁଥିଲ?
କଣ କହିଲ?
କୁହ କୁହ ମୁଁ କହିବି?
ଟିକେ ରୁହ ଟିକେ ହଁ ହ୍ୟାଲୋ, କଣ କହିଲ?
କଣ କହିଲ? କଣ ଏମିତି ହିଁ?
ଏମିତି ବି କିଛି ଏତେ ଜରୁରୀ ସେ ସବୁ ନୁହଁ।
ନିଜର ହବି କୁ ରଖିବା ନିଜର ଏମିତି ଗୋଟେ ଜିନିଷ ରଖିବା ଯୋଉଥିରେ ତୁମେ ଖୁସି ହଉଚ। ସେଇଟା ସବୁବେଳେ ଜରୁରୀ। ସେଇଟା କେବେ ୱେଷ୍ଟ ଯାଏନି।
ଟିକେ ସାଉଣ୍ଡ କମ୍ ହେଲା ଏୟା। ତୋମେ ଧିରେ କହୁଚକି?
ଏବେ।
ଟିକେ ରୁହ। ଶୁଭୁଛି ଏବେ, ହ୍ୟାଲୋ।
ହଁ ମୋର୍ ମୋତେ ତ ଶୁଭୁଛି। ତୁମକୁ ଶୁଭୁଚି? ଏଇ ଆଉ।
ଏମତି ହିଁ ଚାଲିଚି ତଉ।
ହୁଁ।
ଭଲ ସବୁ ଭଲ ଚାଲିଛି। ହେଲେ ଦେଖ ଯେତିକି ଖରାପ ଥାଉ ଯାହାବି ଥାଉ ଯଦି ସେ ସବୁ ମାନେ ଠିକ ହେଇଯାଏ ତ ଠିକ ଅଛି ହେଲେ ଯଦି ପୁଣି ଯାହା ହେଇଥାଏ ସେମତି ହେଲେ ତ। ସେତିକି କିଛି ମାନେ ଲାଭ ହଁ ହବନି। ଲାଭ ମାନେ ଏମତି ନାହିଁ କିଛି ଏମତି ତ ମାନେ ବହୁତ ଲାଗିବ କି ହେଲା ହେଲା ହେଲେ ଆଗକୁ ତ ଠିକ ହେଇପାରିଥାନ୍ତା।
ହଁ। ହୁଁ ହୁଁ
ଏଆ ଦେଖିବା ଏମିତି କିଛି ନାହିଁ କି ହଁ ଯାହା ହବ ଦେଖା ଯିବ ଆଉ ଚାଲୁଛି ତ ଜୀବନ ତଡି ଅଟକି ଯିବ ଚାଲୁଛି ତ।
ଏମିତି ନାଇଁ କି ଯୋଉ ଜିନିଷରେ ତମକୁ। ଠିକ୍ ଲାଗୁନି ତ ତୁମେ ଯାହାହବ ଦେଖାଯିବ କହିକି। ଛାଡିଦବ ଯଦି ତମକୁ ଠିକ ଲାଗୁନି ତୁମକୁ ଯାହା ଠିକ ଲାଗିବ ତମେ ସେଇଟା କର ଆଉ କାହା କଥା କେବେ କିଛି କି ଆଉ କୋଉ ଜିନିଷ କଥା ଭାବିବନି ଫାଷ୍ଟ ନିଜ କଥା ଭାବ।
ଆରେ ସେମିତି ନାଇଁ ଜଣେ ଯଦି ସାମ୍ନ ରୁ। ସାମ୍ନା ବାଲାକୁ ଥୋଡ଼ି ସାଙ୍ଗେ ସାଙ୍ଗ ଜଜ କରାଯଏ। କିଛି ହେଇ ଶେଜଉ। ଦେଖ ଯାହାବି।
ଯଦି ଖାଲି ଆମେ ଏମତି ଥରେ କି ତୁମେ ଖାଲି ସାମ୍ନା ବାଲା କଥା ଭାବଥିବ କି ହଁ ଏମତି ସେମତି ନୁହ ତୁମକୁ ଯଦି ସେ ଜିନିଷା ଠିକ ଲାଗୁନି ହେଲେ ଠିକ ଅଛି ତୁମେ ତୁମ ପାଇଁ ଯଦି ଗୋଟେ ଜିନିଷ କରୁଛ। କେହି ତମକୁ ଖରାପ କହିବେନି। ଆଉ ତୁମକୁ ବି କେବେ ରେଗରେଟ ହବନି ଆଉ କି ତୁମେ ତ ନିଜ ପାଇଁ ଯଦି କରିବନି ତ ତୁମକୁ ନିଜେ ଭଲ ଲାଗିବନି।
କରୁଛି ନିଜ ପାଇଁ ହେଲେ ବେଳେ ବେଳେ ଗୋଟେ ଗୋଟେ କଥାରେ ମୁଁ ସଓର ହେଇପାରୁନି ଆଉ। ହଉ ଛାଡ ସେ କଥା ମୁ ରଖୁଛି।
ହଉ।